ହ୍ୟାଲୋ।
ହ୍ୟାଲୋ କଣ କରୁଚ?
ହଁ ଶୁଭୁ ଏ ଲୁଗା ଟା ହେଟା ଭାଙ୍ଗୁଥିଲି ଏକାଥରେ ଆଉ। କାମ କରୁଥିଲି ଲୁଗାପଟା ଭା
କଣ ରାତିରେ କଣ ରାତିରେ?
ପଡ଼ିଥିଲା ମୁଁ ଆସିଲି ଯେ ମୁଁ କହିଲି ଯାଇଥିଲି ଭେରି ତ ଆସିଲି ଆଉ ଲୁଗା ସବୁ ପଡ଼ିଛି ମୁଁ ନବାରେ ଥିଲେ ସୋ ସେରା ବାଗାବୁଗି କରୁଛି। ସଇଲାଣି ତମେ?
ହଁ
ହ୍ୟାଲୋ ମୁଁ କହିଲି ତମେ କଣ କରୁଛ? ମୁଁ ଏଇ ପୁଅଟା କୁ ଯାଉଛି ଶୋଇଦେବି ଆଉ। ଛାଡ଼ ତାକୁ ଛାଡ଼ ହଉ ପଢ଼ୁଥିଲା।
ହଁ।
କଣ ପଢ଼ୁଥିଲା -
ପଢୁଥିଲି ଗୋଟେ ଜିକେ ବହିଟେ ପଢୁଥିଲି ଆଉ। ଜିକେ ବହିଟେ ପଢୁଥିଲି।
ଆଉ ପୁଅ?
ପୁଅ ଶୋଇଲାଣି ପୁଅ ଶୋଇପଡ଼ିଲାଣି।
ହଉ ଆଉ ଘରେ ସମସ୍ତେ ଶୋଇଲେଣି ନା?
ନାଇଁ ଘରେ ଶୋଇନୁ ସବୁ ଖିଆପିଆ ଚାଲିଛି ଆଉ। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି??
ଆମର ମା ଟିଭିି ଦେଖୁଛନ୍ତି ଆଇ ମା ଖାଉଛନ୍ତି ଅପା ମୋବାଇଲ୍। ଆମ ପୁଅ ଟା ଖେଳୁଛି ଆଉ କଣ?
ଆଉ ଆଗକୁ ରଥଯାତ୍ରା ଆସୁଛି ଆଉ ବୁଲାବୁଲି କରିଯିବନି ପୁରୀ।
ନାଇଁ ପୁରୀ ଯିବିନି ଆଉ ଯାଇନି ଆଉ ଦେଖିବା କେବେ କଣ ଯିବା ଆଉ ସାଙ୍ଗ ହେଇକି ଗଲେ ସିନା ମଜା ଲାଗନ୍ତା।
ଓ ହଉ ହଉ ଯିବା ଆଉ କେବେ ଯିବା ଖବର ଦବ।
ହଁ ତମେ ତ ବାନ୍ତି ପାଟି କେମିତି କଣ ଯିବ ଡ଼ର ଲାଗୁଛି।
ମେଡ଼ିସିନ୍ ମିଳୁଛି ଆଉ ଖାଇଦେଇ ଯିବା ଆଉ।
ହୁଁ ତମେ ଦି ଜଣ ବାନ୍ତି ପାର୍ଟି। ତମ ମାନଙ୍କୁ ନେବା ହେଲେ କେବଳ ବାଇକ୍ ଛଡ଼ା ଆଉ ନହେଲେ ଟ୍ରେନ୍ ଛଡ଼ା ଆଉ ଟ୍ରେନ୍ ରେ ବାନ୍ତି ହୁଏ ତମର?
ଟ୍ରେନ୍ ରେ ନାଇଁ ଟ୍ରେନ୍ ରେ ହୁଏନି।
ଟ୍ରେନ ରେ ହୁଏନି ନା?
ନାଇଁ।
ଆଉ
ଆଉ କଣ କୁହ।
ଲକ୍ଷ୍ମୀ ପୂଜାକୁ ଆମ ଆଡ଼େ ଆସିବ ବୁଲି।
ଲକ୍ଷ୍ମୀ ପୂଜା କେମିତି କଣ ହଉଛି ତମର?
ଆମର ପୁରା ଲିଚୁ ଫିଚୁ ସଜାସଜି ହେଇକି ଲକ୍ଷ୍ମୀ ପୂଜା ହଉଛି ପୁରା ଆମ ଗାଁ ଗୋଟାଅକ ପୁରା ଲିଚୁ ଲାଇଟ୍ ଲାଗୁଛି ନାଚ ପାର୍ଟି ପଡୁଛି। ଆଉ ସବୁ ଖେଳନା ପଡୁ
ତମର କଣ ମାର୍କେଟ ରେ ହଉଛି?
ନାଇଁ ଗାଁ ରେ ହଉଛି ଗାଁ ରେ ହଉଛି ମାର୍କେଟ ରେ ହଉଛି ଘର ପାଖରେ ହଉଛି। ଆମର ବଡ ଆକାରରେ କରୁଛନ୍ତି ଭୋଜି ଭାତ କରୁଛନ୍ତି। ମାଣବସା ହଉଛି ଏଇଠି ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖରେ। ଏ ସାହି ଯାକ ଲୋକ ସବୁ ଆସୁଛନ୍ତି ମୋ ଯା ମାନେ ଆସନ୍ତି। ହଁ ମୋ ଯା ଦି ଜଣ ଅଛନ୍ତି ଯେ ସେମାନେ ଆସନ୍ତି।
ହଁ। ଆଉ କଣ?
ଆଉ କଣ ତମେ ଏ ବର୍ଷ ଆସିବ?
ହଁ ଲକ୍ଷ୍ମୀ ପୂଜା ଏ ବର୍ଷ ଯିବା।
ଉଁ ମାଣ ବସଉଛ ନା ନାଇଁ?
ହଁ ମାଣବସା ହଉଛି। ଆମର ଲକ୍ଷ୍ମୀବାରେ ଏଇଟା ହିଁ ଏବର୍ଷ ଆମର ଗୋଟେ ଏଇ ଯୋଉ। ଆ-ଆମ ଗାଁ ରେ ଲ ଷ୍ମୀ ପୂଜା ହଉଛି ନ ଆମର ଗୋଟେ ସାହି ଅଛି। ସେଇଠି ଲକ୍ଷ୍ମୀ ପୂଜା ହୁଏ। ମୁଁ ତ କେବେ ଦେଖିନଥିଲି ଆର ବର୍ଷ ଦେଖିଥିଲି ସ୍ତ୍ରୀ ଲୋକମାନେ କଳସ ମୁଣ୍ଡେଇକି ନେଇକି ପୂଜା କରନ୍ତି ସେଠି ସାହିରେ ସବୁ ମାନ ପୂଜା କରନ୍ତି ମୁଁ ଯେତେବେଳେ ଦେଖିଲି ମତେ ଆଗ୍ରହ ହେଲା ନାହିଁ। ମୁଁ ଯେ ବ୍ରତ କରିବି ସା ଯୋଉ ଲକ୍ଷ୍ମୀ ବ୍ରତ।
ହୁଁ।
ଭାବିଛି। ତ ଏବର୍ଷ କଲେ ଭାବୁଛି କରିବି ବୋଲି ଘରେ କହିଛି। କହିନାହାନ୍ତି।
ଆମର ବି ହୁଏ ଏଠି କଳସ ଯାତ୍ରା କରନ୍ତି। ସେଠୁ ରାତି ତିନିଟାରୁ। ଆ ମ ଯୋଉ ମାଙ୍କର ପୂଜା ହୁଏ। ଆ ନନା ଆସିକି ପୂଜା କରନ୍ତି ତିନି ଚାରି ଦିନ ପୂଜା ହୁଏ। ଲାଷ୍ଟ ଦିନ ଭୋଜି ଭାତି ହୁଏ ପୁର୍ଣାହୁତି ଦିଆ ହୁଏ।
ହୁଁ ନାଇଁ ମୋର ତ ଅଛି। ସେମିତି ଆମର ଏଇଠୁ ହଉଛି ତ ଗାଁ ଭିତରେ ଆମ ନୁ ପୁରୁଣା ଘର ଆଡେ। ତ ମତେ ବି ଇଚ୍ଛା ହଉଥିଲା ମୁଁ ଦେଖିନଥିଲି କେବେ ଏମିତି ହୁଏ ବୋଲି। ଆଉ କଳସୀ ଘୋଡେଇକି ନେଇକି ମାଆଙ୍କର ପୂଜା ହୁଏ ମାୟ ମାନେ ଜା ଯାତ୍ରା ଯେମିତି କରନ୍ତି କଳସୀ ମୁଣ୍ଡେଇକି ହେମିତି ଏଇଠି। ଆଉ ଭାବୁଚି ଏ ବର୍ଷ ଏଇଠି ଭାବୁଚି ଏ ବର୍ଷ କରିବି ବୋଲି। ଘରେ ବି କହିଛି ଆଉ କଣ ଦେଖିବା। ହବ ଯଦି ହବ କରି ଆଉ ଘରେ ଡିସକସନ କରିକି ଆଉ ଯଦି ହଁ ମାରିିବେ ତାହେଲେ ମୁଁ ଜାଣିନି ତ କେମିତି କଣ କରନ୍ତି। ବୁଝିକି କରିବି ଆଉ ତମର ସେଠି କେମିତି ହୁଏ ସେଇ ତମ ଏଠି କହୁଛ?
କଣ ମାଣବସା?
ହଁ।
ମାଣବସା ତ ଏମିତି ଝୋଟି ପୋଟି ପକାନ୍ତି ଓ ଦୁଆ ଧୁଆଧୁଇ କରନ୍ତି। ଆଉ ଉଁ ସବୁ ପ୍ରକାର ପିଠା କରନ୍ତି ଦଶ ପ୍ରକାର। ଭୋଗ ଲାଗୀଆ ପାଇଁକା ଦହି ପଖାଳ ଶାଗ।
ପାଳିଆଙ୍କ କର ନା ଯୋଉ ଗୋଟେ ପାଳି ବସେଇଦି
ନାଇଁ ଗୋଟେ ପାଳି ହୁଏ ପାଞ୍ଚ ପାଳି ହୁଏନି ଆଉ ଯୋଉ ତିନି ଚାରି ପାଳି। ତ ଚାରିପାଳି ତ ହୁଏ କୋଉ ବର୍ଷ କେମିତି ପାଞ୍ଚ ପାଳି ପଡେ ଆଉ।
ନ ଖ।
ଆଉ ଚିତଉ, ଚକୁଳି, ମଣ୍ଡା, କ୍ଷୀରି। ଏଗୁଡା ସବୁ ଭୋଗ ଲାଗେ।
ହ
ତ ମୁଁ ପିଠା ପିଠି ଆସିଛି ନା ଆସିନି?
ହଁ ମଣ୍ଡା ପିଠା ହେଇଛି ସୁଜି ପିଠା ହେଇଛି। ଆସିଛି ଦେଖିଲେ କରିଦେବି କହିଦେଲେ ବି ବଚେଇ ଦେଲେ ମୁଁ ପିଠା କରିଦେବି। ଚିତଉ ପିଠା ଆସିଛି।
ହଁ କ'ଣ କହ? ନାଇଁ ସେ ମୋର ଆସୁନି ସୁଭଦ୍ରା ଯୋଜନା ପଇସା।
ଆସୁନି
ନାଇଁ ମୁଁ ପାଉନି।
ଆଉ ହଁ ମୁଁ ତିନିଟା କିସ୍ତି ପାଇଲିଣି।
ହଁ କଣ କଲ ନା? ଏମିତି ପଇସା ଖର୍ଚ୍ଚ କରିଦେଲ।
ନାଇଁ ସିଲେଇ ମେସିନଟରେ କିଣିଛି ସିଲେଇ କରୁଛି। ଆହୁରି ଆମ ଗ୍ରୁପ ରୁ ଆମର ଆ ଯୋଉ
ତାପରେ
ଗ୍ରୁପ ର ଲୋନ୍ ଆଣିଛି। ଯେ ଯୋଉ ଆମର ହବ ବଡି ପାମ ପଡ ଧୂପକାଠି
ହଁ ମୁଁ କହିଲି ତମେ ଲୋନ୍ କରିଛ?
ହଁ
ଓହୋ ସୁଜିିବାକୁ ଇଏ ହଉଥିବ ନା ନା ସୁଜି ଦଉଛ ଆଉ
ନାଇଁ ସୁଝୁଛି ଆସ୍ତେ ଆସ୍ତେ ସୁଝୁଛି କୋଉ ମାସରେ କେମିତି ନଦେଲେ ଫାଇନି ଦଉଛି
ହଁ ଏଇ ଦିନେ ତମେ କହୁଥିଲ କଣ ଗୋଟେ ମାଛ ଚାଷ ଆଣିଛ ଯେ ତମ ଗ୍ରୁପ ବାଲା ଏଇଟା କେମିତି କଣ ଆଣିଲ ଆମକୁ ଟିକେ କହିଲ ମାଛ ଚାଷ ଟା ଆଣିଛ
ମାଛ ଚାଷ ଆମ ଗ୍ରୁପ ର ପ୍ରେସିଡେଣ୍ଟ ଯିଏ ପ୍ରେସିଡେଣ୍ଟ ଯିଏ ଯୋଉ ତାଙ୍କଠୁ ସିଏ ତ ତାଙ୍କର ବ୍ଲକ ଠୁ ଯାଇକି ଆଣୁଛନ୍ତି। ଏଗୁଡା ତ ସବୁ ଡିସ୍କ ଶିକସନ କରିକି ମାଛ ଆଣିକି ଏଟ ସବୁ ପୋଖରୀରେ ଛାଡୁଛୁ ଜାଁଳ। ଆଉ ତାର ଦାନା ଆଣୁଛୁ। ଦାନା ଦେଇକି ତାକୁ ମାଛକୁ ହେଉଛି ତାପରେ ତ ବେପାରୀ ଡାକି ବିକ୍ରି କରାହେଇକି ପଇସା ର ସବୁ ଭାଗ ବଣ୍ଟା ହଉଚି। ଆଉ ଛତୁ ଚାଷ ବି ଏମିତି, ସବୁ ଛତୁ ଚାଷ ମଝିରେ ଆମର ଉ ଆସିଥିଲା ସବୁ ଲେଡିଜି ମାନଙ୍କୁ ପଞ୍ଚାୟତରେ ସବୁ ତାଙ୍କୁ ଟ୍ୟୁସନ କରାହଉଥିଲା, ମେ ଆସୁଥିଲେ ଜଣେ ସାର୍ ସବୁ ଗ୍ରୁପ ଗ୍ରୁପ ଶିଖେଇବାକୁ ଛତୁ ଚାଷ କେମିତି ହୁଏ କଣ, ଆମେ ସବୁ ଯାଇଥିଲୁ ଶିଖିଛୁ।
ଏଇ ହଁ ଲାଭ ହଉଛି ନା?
ହଁ ମୁଁ ଛତୁ କରିକି ଦିଥର ବିକିଲିଣି।
ଓ ହୋ ହୋ ତାହେଲେ କ ବିକିଲଣି ନା?
ହଁ
ଭଲ ସେ ବି ସୁବିଧା କିନ୍ତୁ କରିବା କ
ଆଉ ଏମିତି ଗ୍ରୁପ ଲାଗି ମହିଳା ମାନେ ସବୁ ନିଜ ନିଜ ସ୍ଵାଧୀନ ରେ ସବୁ ରହୁଛନ୍ତି ନା ଆଉ ସ୍ଵାମୀଠୁ ଟଙ୍କା ଟା ମାଗୁଛି।
ହଁ
ହଁ ଆଉ ତମେ କରିଛ ନାଇ ଗ୍ରୁପ ମିଶିଛ
କରି କରିଛି କରିଛି ଯେ ଆମର ତ ଏତ ମୋ ବାପା ଘର କରିଥିଲି। ଆଉ ଶାଶୁଘରେ କରିନି ଭାବୁଛି ଏବେ କରିବି। ଆଉ
ଓହୋ ଓହୋଉ ଆଉ ଖିଆ ପିଆ କଣ?
ହଁ ସରିଲାଣି ଯାଇଥିଲୁ ତ, କହୁଥିଲି ଯୋଉ ଯାଇଥିଲି ଆସିଲା ପରେ ସେଠି ତ ଖାଇ ଦେଇେଇକି ଆସିଛି। ଆଉ କିଛି ବି କାଇଁ ନ ଖାଲି ପାଣି ଟିକେ ପିଇଲି ଆଉ ରୁମ ତ ବାଗେଇଲିଣି। ଖାଲି ଗୋଟେ ଥଣ୍ଡାଟେ ପିଇବି ଶୋଇବି ଆଉ।
ହଁ ହଉ ଆଉ ବର୍ଷା?
ଆଜି ରବିବାର ହଁ ବର୍ଷା କମିଛି କାଲି କଣ ପ୍ଲାନିଂ ରଖିଛ ରବିବାର ବୁଲି ବୁଲା ଯିବ କି ଘରେ ଏମିତି କିଛି ସ୍ପେଶାଲ ରୋଷେଇ କରିକି ଖାଇବ ଫାମିଲି ସହିତ।
ରବିବାରେ କୁଆଡ଼େ ବୁଲିଯିବୁ ବର୍ଷା ଯୋଉ ରେଟ ରେ ହଉଛି କୁଆଡ଼େ ଯିବୁ? ବର୍ଷା ଛାଡ଼ିଲେ ଦେଖିବୁ ଟିକେ କୁଆଡ଼େ ବୁଲି ଆଉ।
ତମର ସେଠି କିଛି ପାର୍କ ନାହିଁ ପାଖରେ? ମୁଁ କଣ ଶୁଣିଥିଲି ତମର ଗୋଟେ ଗୋଟେ ୱା ଟର ପାର୍କ ଗୋଟେ ଅଛି ନା କଣ ଇଏଟେ।
ହଁ ଏଇଠି ମୋ ପୁଅ ଡେଲି ଡେଲିକି ଗାଧେଇକି ଆସୁଛି ଯେ।
ୱାଟର୍ ପାର୍କରେ?
ହଁ ୱାଟର୍ ପାର୍କ ଯାଉଛି।
ଆମକୁ ଡାକୁନି ଆମ ଟିକେ ଯାଆନ୍ତୁ ମୋ ପୁଅଟା ବି ଟିକେ ୱାଟର ପାର୍କ ଡବୁଡୁବୁ ହବ ବୋଲି ବହୁତ ହଉଛି।
ହଉ ଆଉ ସଣ୍ଡେ ଅଛି କାଲି ପଠେଇଦବ ଆଉ।
ହଁ ହଁ ହଁ ଆଉ କଣ କହ?
ଆଉ ତମ ଫ୍ୟାମିଲି ସବୁ ଶୋଇଲେଣି?
ନାଇଁ ସବୁ ଟିଭି ଏକା ଦେଖୁଛନ୍ତି କେହି ଶୋଇନାହାନ୍ତି। ଆଉ ମୁଁ ଯାଉଛି ପୁଅଟା ଖାଇବ ନା ଖାଇଲାଣି ତ ଆସିଥିଲା ଯେ ଖାଇବ ବୋଲି ତା ପଛରେ କିଛି ଖାଇଲାନି ଖାଲି ପାଣି ପିଇଛି ପେଟେ ଯିବ ସେ ଶୋଇବ। ସେ ଖାାଉ ନା କିଛି ଯାଉ ତାକୁ ଶୋଇଦେବି ଦେଖିବା ଆଉ ହଉ।
ହଉ।
ହ୍ୟାଲୋ
ହଁ।
ହଉ ଯାଅ ଆଁ ରଖୁଛି।
ହଁ ହଁ।